ହାଲୋ ହୁଁ କଣ କରୁଚ? ଖାଇସାରିଲଣି।
ନା ବା ରୋଷେଇ ହଉଚି।
କଣ ରୋଷେଇ ହଉଚି ଆଜି?
ଆଳୁଭୁଜା ରୁଟି
ଏତେ ଲେଟ୍ ହେଲା କଣ-ରୋଷେଇ ହେଇନି?
ହୁଁ ହେଇନି ଆଉ।
ଆଉ କଣ କରୁଚ?
ଏଠି ବସି ଫୋନ୍ ଦେଖୁ ଥିଲି।
ଭଲ କଅଁ? କଣ ହୁଁ? ତମେ କ
ତୁମେ କଅଁ ଖାଇଲ?
ମୁଁ ଖାଲି ରୁଟି ଆଉ ଅଣ୍ଡା ତକାରି।
ନୋଠି ହଉ।
ହଁ ଭଲ ତମେ ଆଳୁ ଭଜା ରୁଟି ଖାଇବ? କଅଁ ଆଉ। ଖାଇ ସାଇଲଣି ତାହଲେ।
ଖାଇନି ବା ମୋ ରୁଟି ବନ୍ୟା ହଉଚି। ଖାଇସାରିଲଣିି କଣ କହୁଚ?
ମୁଁ କହିଲି କଣ ଖାଇ ସାରିଲଣି ମାନେ ରୁଟି ପୂର୍ବରୁ କଣ ଖାଇଛ?
ରୁଟି ପୂର୍ବରୁ କିଛି ଖାଇନି ପାଣି ପିଇଥିଲି ହଉ
ଆଉ ତମେ ଗୋଟେ ଚିକେନ୍ ଉପରେ ଆଇଟମ୍ କୁହ?
ନାଁ ମୋତେ କିଛି ଆସିବନି।
ହଉ ଗୋଟେ ଚିକେନ୍ ଉପରେ ରେସିପି କହୁଛି।
ହୁଁ।
ଚିକେନ୍ ଟା କିଣିକି ଆଣିବ। ତମ ଯେତେ ଜଣ ଥିବ ସେଇ ହିସାବରେ ଚିକେନ୍ ଆଣିବ ଫାର୍ଷ୍ଟ ଚିକେନ୍ କୁ ତାକୁ ପାଣିରେ ଧୋଇକି ହଳଦୀ ଆଉ ଲୁଣ ପକେଇ ଦବ ତାପରେ ତାକୁ ଗୋଲେଇକି ପନ୍ଦର ମିନିଟ୍ ରଖି ଦବ। ତାପରେରେ କଡେଇରେ ତେଲ ଗରମ କରିବ। ସେଥିରେ ଗୋଟା ତେଜପତ୍ର ଡାଲଚିନି ଆଉ ଲବଙ୍ଗ ପକେଇବ। ତାପରେ ପିଆଜ ଯୋଉ କଟା ହୋଇକା-ପିଆଜକୁ କାଟିବ ତାକୁ ତେଲରେ ପକେଇକି ଭାଜିବ ଯେର୍ଯ୍ୟନ୍ତ ଗୋଲଡେନ୍ ବ୍ରାଉନ ହେଇନି। ତାପରେ ସେଥିରେ ଅଦା ରସୁଣ ପେଷ୍ଟ ପକେଇବ। ଟମାଟୋ, ହଳଦୀ, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ ଦେଇ ମସଲାକୁ କଷିବା। ତାପରେ ଚିକ୍ ତାପରେ ସେଥିରେ ଚିକେନ୍ କଷା ହେଇଗଲା ପରେ କୋଡିଏ ରୁ ପଚିଶ ମିନିଟ ପରେ ତା ଥିରେ ଚିକେନ୍ ପକେଇବା ତାପରେ ତମେ ଯେତେ ହିସାବରେ ପାଣି ଦବା। ପାଣି ପରେ କୋଡିଏ ପଚିଶ ମିନିଟ୍ ତାକୁ ପୁଣି କଷିବା-ଆକାରରେ ଲାଗିବା। ପାଣି ଦେଇକି ତାକୁ ଫୁଟିଲା ପରେ ଦେଖିବା ଯେତେବେଳେ ସେ-ମାନେ ଚିକେନ୍ ଟା ଠିକ ଭାବରେ ସିଝିଛି ତାଧିରେ ତାପରେ ଗରମ ମସଲା ଦିଟା ପକେଇବା। ତାପରେ ଗରମ ମସଲା ପକେଇକି ତାକୁ ଦି ମନଟି ଖଣ୍ଡେ ଫୁଟେଇବା। ଏଠି ହେଇ ଗଲା ତୁମର ଓଡ଼ିଆ ଚିକେନ୍ କସା। ଓ ତମେ କଣ ଶିଖିଚ?
ଶୁବୁନି।
ମୁଁ କିଛି ଶିକିନି।
ଆମ୍ ପା କାଲି ଗୁରୁବାର ଗୋଟେ ସାଧା ଆଇଟମ୍ କହି ଦଉଛି। ଫାଷ୍ଟ ଗୋଟେ ପନିର ପନିରକୁ କାଟିଦବା‌ ତାପରେ କା ତାକୁ ପିସ୍ ପିସ୍ କରି କାଟି ସାଇଲାଲା ପରେ ତେଲରେ ପକେଇବା। ତେଲରେ ପକେଇଲା ପରେ ତାକୁ ପନିରକୁ ଛାଣିଦବା। ହାଲକା ଛାଣିବା ବେଶି ନୁହେ। ତାପରେ ଛୋଟ ଛୋଟ ଆଳୁ ବି କାଟିଦବା ଆଳକୁ ସେ ତାକୁ ଫେର ଥରେ ତେଲରେ ଭାଜି ଦବା। ତାପରେ କରେଇରେ ତେଲ ଗରମ କରି ସେଥି ଜିରା ତେଜପତ୍ର ପକେଇବା। ପିଆଜ ଗୋଲଡେନ୍ ବ୍ରାଉଞ୍ଚ୍ ହେଲା ପରେ ସେଥିରେ ଅଦା ରସଣ ବଟା ଦେଇକି ଚାରି ରରୁ ପାଞ୍ଚ ତିର୍କି କଷିବା। ତାପରେ ସେଥିରେ ଟମାଟୋ ବ ଟା ହଳଦୀ ଲଙ୍କା ଧନିଆ ଜିରା ଗୁଣ୍ଡ ଦେଇ ତାକୁ ଫୁଣି କଷିବା ଲୁଣ ବି ପକେଇବା ଯେତେ ଦରକାର ତମର। ତାପରେ କିଛି ସମୟ କଷିଲା ପରେ ଫାଷ୍ଟ ଆଳୁକୁ ପକେଇବା ତାପରେ ଆଳୁକୁ ପୁଣି କଷିବା ତାପରେ କିଛି ପାଣି ଦେଇକି ଆଳୁକୁ ସିଝିବା ପର୍ଯ୍ୟନ୍ତ ରଖିବା। ତାପରେ ଲାଷ୍ଟକୁ ପ୍ଲିଅ ଛାଣି ତେ ଓପନ୍ ରେ ଲୁଣ ଆଉ ଗରମ ମସଲା ଦେଇକି ତାକୁ ଆହୁରି ପାଞ୍ଚରୁ ଛଅ ମିଣ୍ଟି ଫୁଟେଇବା। ତାପରେ ଲାଷ୍ଟକୁ ଧନିଆ ପତ୍ର ପକେଇକି ଗାର୍ନିସିଂ କରିବା।
ହଁ।
ହୁଁ।
ଡାଲମା ତ ପନିଅରୀ ତ ଡାଲେମା।
ମୋନା
ଡାଲେମା ଡାଲେମା
ଡାଲେମା ଡାଲେମା ପାଇଁ ସବୁ ପରିବା ସବୁ ରକିବ। ଡାଲମା ହୋଉଚି ଆମ ଓଡ଼ିଶାର ଫେମସ୍ ଫାଷ୍ଟ ଆଗ ଡାଲିକୁ ଆମେ ଧୋଇଦବା। ଡାଲିକୁ କୁକରରେ ବସେଇବା ତାପରେ ଯେତେକ ପନିପରିବା ସବୁ କାଟିଦବା ପନିପରିବା କଣ କଣ ଆମର ଦକାର ଫାଷ୍ଟ ହୋଉଚି କଞ୍ଚା କଦଳୀ କଖାରୁ ଆଳୁ ବାଇଗଣ ସଜନା ଛୁଇଁ ଯ ତି ଭଣ୍ଡା ଅଛି ତ ଭଣ୍ଡା ଏସବୁ ଦକାର ଏସବୁ କାଟିଦବା। ତାପରେ ହଳଦୀ ଲୁ ଲୁଣ ସବୁ ଡାଲିରେ ପକେଇଦବା ତିନି ଚାରିଟା ସିଟି ମାରିବା। ପରିବା ସବୁ ପକେଇକି ତା ଦେରେ ଏକା ସାଙ୍ଗେ ସିଟି ମାରିବା ତାପରେ ଜିରା ଶୁକିଲା ଲ ଲଙ୍କା କୁ ହାଲୁକା ଭାଜି ଗୁଣ୍ଡ କରି ରଖିବା। ତାପରେ ସିଜି ଯାଇଥିବା ଡାଲମାରେ ଏଗୁଡା ସବୁ ପକେଇବା। ଏକ ଛୋଟ ପ୍ୟାନରେ ଘିଅ ଗରମ କରି ତେଜପତ୍ର ପକାଇ ତାକୁ କୁ କଣ କହନ୍ତି ତାକୁ ଛୁଙ୍କ ଦବା। ତାପରେ ତ ପାଞ୍ଚ ଛଅ ମିଣ୍ଟିରେ ଡାଲମା ତମର ରେଡି ହେଇଯିବ।
ତୋ ଝିଅ ଯୋଉ ଜାଣୁନି
ହଁ ଘିଅ କହିଲି ବା ପଡ଼ିବ।
ହୁଁ ହୁଁ।
ହୁଁ।
ଡାଲମା ସହିତ ସାଇଡ଼୍ ଆଇଟମ୍ କଣ?
ଶୁବୁନେଇ
ଡାଲମା ସହ ସହ ସାଇଡ଼ ଟା କଣ?
ଆଳୁ ଭାଜି ଦବ ନହେଲେ ଆଳୁ ଭେଣ୍ଡି ଭଜା କି କଣ ଟମାଟୋ ପୋଡା ଚ କରିଦବ। ନହେଲେ ଦହିିବାଇ କଣ ଖଟା କରିଦବ‌
ଦହିରେ କଣ କେତେ ଆ କଇଲ।
ଦହି ବାଇଗଣ ଦହି ବାଇଗଣ ତିଆରି।
ଉଁ
ଓ ମୁଁ ଯୋଉ ବାଇଗଣ ଆକାରୁ ଦେଖି ସାଇଜ ଦେଖି ନବା। ତାପରେ ବାଇଗଣକୁ ଗୋଲ ଗୋଲ କାଟିବା। ତାପରେ ସେ ତମେ ଆଜି ଚାହିଁବ ଲମ୍ବରୁ ବି କାଟି ପାରିବ। ତମ ହିସାବରେ ତାକୁ ବାଇଗଣକୁ ଅ ହଳଦୀ ଲୁଣ ପକେଇକି ତାକୁ ପାଞ୍ଚ ମିଣ୍ଟି ଘୋଡେଇକି ରଖିଦବା। ତାପରେ ତାକୁ କଡେଇରେ ସେ ସରଷ ତେଲ ପକେଇବା ତାପରେ ବାଇଗଣକୁ ଛାଣିବା ହାଲକା ଛାଣିବା ଏବଂ ଯଦି ତମେ ଅଧିକ ଛାଣିବାକୁ ଚାହୁଁଚ ଛାଣି ପାରିବ ତମ ଇଚ୍ଛା। ଦେନ ସୋରିଷ କଞ୍ଚା ଅଲଙ୍କାକୁ ଅଳ୍ପ ପାଣିରେ ବା ଅ ତାକୁ ବାଟିବା। ତାପରେ ଦହି ଦହିକୁ ସୋରିଷ ବଟା ଲୁଣ ଚିନି ପକେଇବା ତା ଦେହରେ ତାପରେ ଭଜା ବାଇଗଣକୁ ଦହିରେ ମିଶେଇବା ତାପରେ ଗୋଟେ ଛୋଟ ପ୍ୟାନ ରେ ଅଳ୍ପ ତେଲ ଗରମ କରି ଶୁଖିଲା ଲଙ୍କା ଓ କରି ଫ ପାଉଡର ଛୁଙ୍କ କରି ବାଇଗଣ ତାପରେ ପ ହେବ ହେଇଗଲା ତମର ଦହି ବାଇଗଣ ତାକୁ ଭାତ ଡାଲମା ସାଙ୍ଗରେ ଆରାମସେ ଖାଇପାରିବା। ଅ ଭାତ ଦହି ପାଣି ମନା ଖାଇହବନି।
ଖାଇକି ଦହି ଗୋଳେଇବ ଖାଇବ।
ହଁ ତାହେଲେ ଖାଇବ ତୁ ମତେ ଖାଇପାରିବ ଖାଇବ।
ଆଳୁ ଆଉ ବାଇଗଣ ଚୁଖା ଟିଏ କହିଲ?
ମୁଁ ଜାଣିନି। ତମେ କୁହ ତମେ ତମେ। କୁହ ମୁଁ ଜାଣିନି।
ଆଳୁ ବାଇଗଣ ଆସିଛି ତ? ପରେ ପିଆଜ ପୁରା ଛୁନ ଛୁନ କରି କାଟିବ ସୋରିଷ୍ ତେଲ ପକେଇ ପିଆଜ ଚୁନ ଛୁନ କରି କାଟି। ଟିକେ ଟମାଟର ଆଉ ଲ କଞ୍ଚା ଲଙ୍କା ପକେଇଦବ। ସେଟା ଭାଜି ହେଇଗଲା ପରେ ଆଳୁ ଆଉ। ବାଇଗଣ ଚକ ଚକଟିକି ରଖିକିରି ସେଥିରେ ପକେଇଥିବ ହଲ୍‌ ଲୁଣ ହଳଦୀ ଆଉ ଧଣିଆ ଗୁଣ୍ଡ ସବୁ ପକେଇକି ଘାଣ୍ଟି ଦବ ହେଇଗଲା ଚୋଖା।
ବଢିଆ ଟେଷ୍ଟ ଲାଗିବ ଆଉ।
ହୁଁ।
କୁହ।
କୁହ।
ତମେକୁହ।
ତମେ ଆଜି କଣ ଖାଇଲ?
ଏ ରୁଟି ଅଣ୍ଡା ତରକାରୀ ବା।
ଓ ହୋ। ଅଣ୍ଡା ତରକାରୀ। ନା ଅଣ୍ଡା ତଡ଼ କା।
ନାଇ ଓଣ୍ଡା ତରକାରୀ ଖାଇଲି। ତମେ କଣ ଏତେ ରାତି ହେଲା ଖାଇ ଖାଇନ, କେତେ ବେଳେ ଖାଇବ ପୁଣି।
ଟେନ୍। ଟା ଆଡୁକୁ ଖାଇବା ଆଉ।
କାଇଁ ଆଉ ଖାଇବା। କାଇଁ କି। ଆଉ କଂ କହୁଛ? ହାଲୋ। ହାଲୋ ହାଲୋ। ହା ଲୋ।